ହ୍ୟାଲୋ ହଁ ଆଉ କଣ କରୁଛୁ?
କିଛି ନାହିଁରେ ବ ଛି ତୁ କଣ କରୁଥିଲୁ? ଆଉ ରଜ କେମିତି ପା୍ରଲୁ?
ଆଉ ଖାଇସାଲ
ହଁ ଖାଇସାରିଲିଣି।
ହୁଁ ରଜ ହଁ ରଜରେ ସେମିତି ବୁଲାବୁଲି କରିକି ଆସିଲି ଆଉ।
ଭଲ ଆଉ।
ଆଉ ତମେ କୁଆଡେ ରଜ ରେ ବେଁ ରଜ ରେ ତମେ କେମିତି ବୁ
ହଁ ତ ଆମ ଘର ପାଖରେ ରଜ ହୋଉଚି ଆମ ଗାଁ ପାଖ ରେ ବି ହଉଚି ମୁଁ ଏମିତି ଟିକେ ବୁଲାବୁଲି କଲି ଆଉ।
ପାଳନ କର ତାହେଲେ ତମ ଆଡେ।
ହ ରଥଯାତ୍ରା ତ ଆମ ଆମେ ମାନେ ତା ଆଗାରୁ ସାଙ୍ଗ ତ ଭଲ ମାନେ ଭଏସ୍ ରିପିଟ୍ ହେଉଚି ସ୍ପି ସ୍ପିକର୍ଟା ଟିକେ କମେଇଲେ ଭଲ ହୁଅନ୍ତା। ହଁ ହଁ।
ସ୍ପି ସ୍ପିକର ନାହିଁ ମୋରଏଠି ଏଥିରେ ହ୍ୟାଲୋ।
ହଁ।
ଯୋଉ ମୁଁ କହିଲି ରଥଯାତ୍ରା ତ ଆମର ଓଡିଶାର ସବୁଠୁ ଅଁ ବଡ ପର୍ବ ଆଉ।
ହଁ।
ତମ ଆଡ଼େ କେମିତି ରଥଯାତ୍ରା ପାଳନ କରନ୍ତି?
ଆମର ତ ରଥଯାତ୍ରା ପୂର୍ବରୁ ଘର ଦ୍ୱାର ସବୁ ଲିପାପୋଛା କରାହୁଏ ତାପରେ ସବୁ ଘର ଦ୍ୱାର ସବୁ ସଫା କରୁ ଆଉ ତାପରେ ଆ ଯେଉଁଦିନ ରଥଯାତ୍ରା ହୁଏ ସବୁ ସକାଳୁ ଉଠି ଗାଧେଇକି ତାପରେ ଜଗନ୍ନାଥ ଭଗବାନଙ୍କର ପୂଜା କରୁ ପୂଜା କରି ସାରିଲା ପ ତାପରେ ଘରେ ଆମର ମାନେ ମାଆ ଯାହା ବନାନ୍ତି ପିଠା କି ଖିରି ସେଇଟା ନେଇକି ଠାକୁରଙ୍କ ପାଖରେ ଭୋଗ ଲଗୋଉ ଆଉ ତା ତାପରେ ସନ୍ଧ୍ୟା ସମୟରେ ଯେତେବେଳେ ରଥ ଆସେ ଆମ ଗାଁକୁ ସବୁ ଠିଆଇକି ଦେଖୁ। ହଉ ତାପରେ ଆମ ଘର ସାମ୍ନାରେ ବି ରଥ ରୁହେ ଆଉ ସେଠି ଯାଇକି ସବୁ ମାନେ ଆମ ଗାଁ ଆମ ଘର ଲୋକ କି ଆମ ସାହି ପଡ଼ିଶାରୁ ଯୋଉମାନେ ସ୍ତ୍ରୀ ଲୋକ ସବୁ। ଥାଆନ୍ତି ସବୁ ଯାଇକି ସେଠି ଅ ପୂଜା କରନ୍ତି ପୂଜା କରିସାରିଲା ପରେ ପୁଣି ଆମର ତ ଟାଣିକି ନଉ ମାନେ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ତା ରଥ ରୁହେ ନଅ ଦିନ ପର୍ଜ ନଅ ଦିନ ନା ସାତ ଦିନ ପର୍ଯ୍ୟନ୍ତ ରଥ ରୁହେ ଆଉ ସେଇଠି ଗୋଟେ ଭଗବାନଙ୍କର ଗୋଟେ ଅଁ ଖେଚେଡ଼ି ଡି ବୋଲି ଗୋଟେ ଭୋଗ ସେଠି ସବୁ ତିଆରି ହୁଏ। ଆ ସେଇଟା ବି ସବୁଦିନ ଆମେ ଯାଇକି ଖାଉ ଏଇଟା ତ ସାଙ୍ଗ ତୁ ଜାଣିଥିବୁ ମାନେ ଭଗବାନ ଜଗନ୍ନାଥଙ୍କର ପ୍ରସାଦ ମାନେ ଭାଗ୍ୟରେ ଥିଲେ ମିଳେ। ସେଇଟା ଟିକେ ଆମେ ଯାଇକି ସେଇଠି ପାଉ ଏମିତି ରଥଯାତ୍ରା ପାଳୁ ଆଉ ତାପରେ ଯେତେବେଳେ ଭଗବାନ ପୁଣି ଯେତେବେଳେ ଆସନ୍ତି ମାଉସୀ ମା ମନ୍ଦିରରେ ଯେତେବେଳେ ମନ୍ଦିରକୁ ନ୍ତି ପୁଣି ଥରେ ସେଠି ଠାକୁରଙ୍କର ପୁଣି ଗୋଟେ ପୂଜା ହୁଏ। ହେଇ ସରିଲା ପରେ ପୁଣି ଆମର ତାଙ୍କ ନେଇକି ପୁଣି ଛାଡିକି ଆସୁ ଆମ ଗାଁ ପାଖରେ ବି ବହୁତ ଜାଗାରେ ରଥଯାତ୍ରା ମାନେ ପାଳନ କରାଯାଏ। ଆମେ ଏଠି ଦେଖି ସାରିଲା ପରେ ସନ୍ଧ୍ୟା ସମୟରେ ପୁଣି ସେଠିକି ଯାଉ ତାପରେ ସେଠି ବିଭିନ୍ନ ପ୍ରକାରର ସବୁ ଦୋକାନ ପଡ଼ିଥାଏ। ହ ଏମିତି ବୁଲାବୁଲି କରୁ। ଖିଆପିଆ କରିିକି କେମିତି ଆସିବ ଆଉ। ଆଉ ତମ ଆଡେ କେମିତି କଣ ସବୁ ପାଳନ କର।
ଆମ ଆଡେ ବି ହୁଏ ଯେ ଏତେ ବି ଭଲ ହୁଏନି। ସବୁଆଡୁ ଲୋକ ଆସନ୍ତି କିନ୍ତୁ ଆମର ଛୋଟ ଛୋଟଟେ କରନ୍ତି। ଛୋଟଟେ କରନ୍ତି ସେଥିରେ ବି ବହୁତ ଲୋକ ଆସନ୍ତି ସେଠି କାଦୁଅ ହେଇଯାଇଥାଏନା ବର୍ଷା ହେଇଥାଏ ବୋଲି। ଲାଇନ୍ ଫାଇନ ତାର ସବୁ ବାଜିବ ବୋଲି ଲାଇନ୍ ତାର ସବୁ କଟ କାଟି ଦେଇଥାନ୍ତି। ଲୋକ କାଦୁଅରେ ସବୁ ମାନେ ଟାଣା ଟାଣି କିଏ କେତେ ଶୀଘ୍ର ଧରି ଦଉଡିକୁ ଟାଣିବ ତାପରେ ସାତ ଦିନ ପରେ ପୁଣି ଆଣିବେ। ଯେତେବେଳେ ଟାଣିକି ନେବା ସେତେବେଳେ କିଏ କଣ ଯଦି କୋଉ ମାନେ ଫୁଲ ଯଦି କୋଉଠୁ ପଡିବ ମାନେ ସେ ଯୋଉ ଇଏ ରୁ ରଥ ରୁ
ହଁ।
ସେ ତା ଉପରେ ଡେଗିବେ ଫୁଲ ଉପରେ ଇଏ କରିବେ। ଆଉ ସବୁ ଏମତି ଗାଇକ ଆସନ୍ତି। ଆଉ ଆଉ କଣ ଆଉ ଆଷାଢ ମାସରେ ତ ଦେଖୁଥିବ ଆଷାଢ ମାସରେ ପୁରୀ ଯେ ସବୁଠୁ ପୁରା ଭଲ ଭାବରେ ହୁଏ । ରଥଯାତ୍ରା ଟା ପୁରୀ ପୁରୀ ତ ପୁରୀରେ ତ ଦେଖିଥିବ ଲୋକମାନୋନେ ଲକ୍ଷ କୋଟିରୁ ଭଳିଆ ଲୋକ। ପୁରୀ ଥରେ ଯାଇଥିଲି ରଥଯାତ୍ରାରେ ଏମିତିଆ କମ ଭିଡ ଧରି ପା ଧରି ବି ପାରିଲନି ଖାଲି ଶୋଇଥିଲି ଦୌଡିକୁ ଛୋଇ ମାନେ ଟଚ କରିକି ମାତ୍ର ଆଉ ସାଇଡ ହେଇଗଲି। ଆଉ ସେଇଠି ଛିଡା ହେଇହେଲାନି ଆଉ ସାଇଡ କୁ ଯାଇକି ଏମିତି ବୁଲାବୁଲି କରିକି ଯୋଉ ଆମର କଣ ଅଭଡା ଫଭଡା ଖାଇକିନା ତାପରେ ଆମେ ଗଲୁ ଆଉ। ଆରେ ବୁଲାବୁଲି କରିକି ଗାଧେଇବୁ ତ ଘରକୁ ତାପରେ ଆଇଲୁ। ଆଉ ଆମ ଗାଁ ରେ ତ ହୁଏ ଯେ ଆମର ସବୁ ମେଳା ବି ପଡେ ଏଇ ଯୋଉ ମୀନା ବଜାର ପଡେ। ମୀନା ବଜାର ସବୁ ବୁଲାବୁଲି କରନ୍ତି ସବୁ ଆମର ସାଙ୍ଗ ମା ଲୋକସବୁ ଆଇଥିଲେ ସାଙ୍ଗମାନଙ୍କ ସହ ବୁଲାବୁଲି କରେ, ଆଉ ଘର ଲୋକ ସହ ଯାଇଥିଲେ ଘର ଲୋକ ସହ ଆଉ ଝିଅ ମାନଙ୍କୁ ନେଇକି ଯାଇଥିବେ ତ ସବୁ କହିବେ ଏଟା କେମି ସେଟା କେମିତି ଯାଇଥିବେ ତାଙ୍କୁ ନେଇକି ଯାଏନି। ସବୁ ଖାଇପିକି ତାପରେ ରାତିରେ ଆସୁ ଆଉ ।
ଭଲ ଆଉ ଘରେ ସବୁ କେମିତି କଣ ପାଳନ କରନ୍ତି?
କଣ କହିଲ?
ଘରେ ସବୁ କେମିତି କଣ ପାଳନ କର?
ହୁଁ ଘରେ ବି ଆମର ସବୁ ପିଠାପଣା ବି କରନ୍ତି ରଥଯାତ୍ରାରେ। ପିଠାପଣା କରନ୍ତି। ଏ ଯୋଉ ଆମର ଘର ଯୋଉ ପୋଛା ପୋଛି ସବୁ କରିକି ସକାଳୁ ପୂଜା ଫୂଜା କରିକି ମନ୍ଦିର ଫନ୍ଦିର ଯାଆନ୍ତି ସକାଳୁ ଆମର। ମନ୍ଦିର ଯାଇକି ଆସି ତାପରେ ଏମିତି କଣ ତାପରେ କାମ କରନ୍ତି ଆଉ।
ଆଉ ତାହେଲେ ତମର ସବୁ ଏମିତି ପାଳନ କର।
କଣ କହିଲ?
କହିଲି ତମେ ତାହେଲେ ସବୁ ଏମିତି ପାଳନ କର।
ହଁ ଆଉ ତମ ଆଡେ କେମିତି କର କି ତମ ଆଡେ ଅଲଗା କର କି?
ଆଉ ଥର ତାହ ହେଲେ ମାଉସୀ ମଉସାଙ୍କୁ ନେଇକି ଆମ ଗାଁକୁ ଆସିବ ରଥଯାତ୍ରା ଦେଖିବା ପାଇଁ।
ହଉ ଯିବା ଆଉ।
ହଁ।
ପୂର୍ବରୁ ତ ଦେଖିବ ଆମ ଘର ବହୁତ ଆମ ଘରେ ବହୁତ ଖୁସି ହେଇଯାଇଥାନ୍ତି ରଥଯାତ୍ରା ପୂର୍ବରୁ। କାରଣ ସମସ୍ତେ ରଥଯାତ୍ରା ପାଇଁ ମାନେ ଅପେକ୍ଷା କରିଥାନ୍ତି। ନା ଆଉ କଣ ଏ ଯୋଉ ଟିଭି ଫିଭି ରେଡିଓ ଫେଡିଓ ରେଡି ଆସୁନି ଆଗରେ ସବୁ ଥିଲା ଟିଭି ଫିଭି ଏଥର ସବୁ ନ୍ୟୁଜ ଫିଜ ସବୁ ଦେଖନ୍ତି ଆଉ ମାନେ କଥାବାର୍ତ୍ତା ହୁଅନ୍ତି ସବୁ ଆଉ। ଛୋଟବେଳେ ଯେତେବେଳେ ଆମେ ଥିଲୁ ସେତେବେଳେ ଆଉ କହିବାକୁ ପଡୁନଥିଲା। ପୂର୍ବ ଛୋଟବେଳେଥିଲୁ ବହୁତ ଭଲ ଥିଲା ରଥଯାତ୍ରା ଦିନ କଣ ସକାଳୁ ସକାଳୁ ଆମେ ସମସ୍ତେ ଉଠିକି ଗାଧେଇକି ସିଧା ନୂଆ ଡ୍ରେସ ପ୍ୟାଣ୍ଟ ପିନ୍ଧିକି ସବୁ ମନ୍ଦିର ଯାଉ ଆମେ।
ହଁ ଆମେ ବି ତ ମନ୍ଦିର ଯାଉ ଆଉ। ମନ୍ଦିର ଯାଉ ଘରେ ବି ପୂଜା ହୁଏ ଏମିତିସବୁ ପାଳନ କରୁ ଆଉ।
ହୁଁ ସେଇଦିନ ପୂଜା ପାଠ କରାଯାଏ। ଆଉ ଘରଫର ସବୁ ସଫା କରି ଝୋଟି ଫୋଟି ଦିଅନ୍ତି ଆଉ। ତାପରେ ଆଉ ଘରେ ଆମର ସେଦିନ ଖାଇବା କରାଯାଏ ଯେମିତି କ୍ଷୀରି, ପୁରୀ ଯୋଉ କରନ୍ତିନିନା କ୍ଷୀରି, ପୁରୀ ଯୋଉ ଅଲଗା ଅଲଗା ପ୍ରକାର ସବୁ ଖାଦ୍ୟ ସେଇଟା ସବୁ ଆମ ଘରେ ଦିଅନ୍ତି ମାନେ ଗାଁ ସାହି ଲୋକକୁ ଡାକିକି ଦିଅନ୍ତି ଖାଇବାକୁ ଆଉ ଆଉ ଜଗନ ସବୁ ଖାଇକିନା ସବୁ ଭଲରେ ଯାଆନ୍ତି ଆଉ।
ଭଲ।
ସେଇଦିନର ଘର ଟା ହଉଛି ଆମର ସବୁଠୁ ପବିତ୍ର ଭଳିଆ ଲାଗିବ ସେ ଘର ଆଉ।
ହଁ ସେଦିନ ରଥ ମାନେ ଭଗବାନଙ୍କୁ ଦେଖିବା ପାଇଁ ବି ବହୁତ ଭଲ ଲାଗେ।
ହୁଁ। ଆଉ ରଥଯାତ୍ରା ଦିନ କଣ ପୁରୀ ର ରଥଯାତ୍ରା ଦିନ ଦେଖିବ ପୁରୀରେ ବଡ଼ଦାଣ୍ଡରେ ଯୋଉ ତିନୋଟି ତିନୋଟି ଯୋଉ ରଥ ଥିବ ବଡ଼ ବଡ଼ ଯୋଉ ରଥ ଦେଖିବାକୁ ବହୁତ ଭଲ ଲାଗେ ସୁନ୍ଦର ଲାଗେ ବହୁତ ତିନୋଟି ସାରା ରଥ ଶ୍ରୀ ଜଗନ୍ନାଥ ରଥଙ୍କର ଆଉ ନନ୍ଦିଘୋଷ ଆଉ ବଳଭଦ୍ରଙ୍କର ଯୋଉ ରଥ ତାଙ୍କର ନାଁ କଣ ହେକା କଣ ଯାଏ ତ ଯୋଉ ତାଳ ତାଳଧ୍ୱଜ
ଦ୍ରପଦଳନ ନା ଦର୍ପଦଳନ ତାଳଧ୍ୱଜ ଏଇଟା ନନ୍ଦିଘୋଷ।
ହୁଁ ଏ ରଥ ଗୁଡିକୁ ମାନେ ଅଲଗା ଅଲଗା ରଙ୍ଗୀନ କପଡା ଦେଇଥିବେ ଦେଖିବ। ମାନେ ସବୁ କପଡା ଦେଇକି ସୁନ୍ଦର ଭାଗରେ ସଜେଇଥାନ୍ତି ତାଙ୍କୁ ଆ ସେଇ ରଥ ଗୁରାକୁ ଦେଖିବାକୁ ଦେଖିବ ଲୋକ ଲକ୍ଷ ଲକ୍ଷ ଲୋକ ଭିଡ ହୋଇଥାନ୍ତି ଦେଖ ଦେଖିବାକୁ ସେଇ ରଥ ଗୁରାକୁ। ଆଉ ରଥଯାତ୍ରାରେ ତ ମାନେ କଣ ଚାରିଆଡେ ଦେଖିବ ବହୁତ ଭିଡ ମାନେ ଜାଗା ଟା ଦେଖିବ ଆଉ ବହୁତ କଣ କହିବି ମାନେ ଏତେ ଗହଳି ଯେ ଚାଲି ପାରିବନି ଏତିକି ଆଉ ସବୁଆଡେ ଭଜନ କୀର୍ତ୍ତନ ହଉଥିବ ଶବ୍ଦ ସବୁ ଶୁଣି ପାଉଥିବ ସେଠି ଆଉ ଛୋଟ ପିଲାମାନେ କଣ ଖେଳନା ଖେଳନା ଟାଇମର ରଥ ଟାଣି ବହୁତ ଖୁସି ହୁଅନ ଛୋଟ ଛୁଆ ମାନେ ସେତେବେଳେ ଆମେ ଯେତେବେଳେ ଥିଲୁ ଆମକୁ ବି ଏତେ ଖୁସି ଲାଗୁଥିଲା ସେଠି ଯେତେବେଳେ ଛୁଆ ଟାଣୁଥିବେ ତାଙ୍କୁ କେତେ ଖୁସି ଲାଗୁଥିବ। ମୁଁ ବା ମୋ ସାଙ୍ଗମାନଙ୍କୁ ସହ ଯାଇକି ଛୋଟବେଳେ ଟାଣି ଟାଣି ବହୁତ ଖୁସି ଥିଲି ମଜା କରୁଥିଲି।
ଛୋଟବେଳେ ସବୁ ବି ଆମେ ମାନେ ଛୋଟ ଛୋଟ ରଥ କରିକି ଆମେ ବି ଟାଣୁଥିଲୁ। ସେଇଟା ତା ଖୁସି ଗୋଟେ ଅଲଗା ପ୍ରକା ର।
ରଥଯାତ୍ରା କଣ ରଥଯାତ୍ରାଟା କଣ ଗୋଟେ ପର୍ବ ନା ଏଇଟା ଗୋଟେ ଭକ୍ତିର ମାନେ ଏଟା ଭକ୍ତିର ଭଲ ପାଇବା ଏଟା କୁହାଯାଏ ଆଉ ସେଠି ଜଗନ୍ନାଥ ମନ୍ଦିର ଗଲା ମାନେ ସେଠି ଭେଦଭାବ ଜାତି ଭାତି ସେଗୁଡା ଦେଖ ଦେଖାଯାଏନି। ଏଇ ପର୍ବ ଟାକୁ କଣ ଏକତା ଭକ୍ତିର ଭକ୍ତିର ମାନେ ଏଟା ଭକ୍ତି କଲେ ଶିକ୍ଷା ଭିକ୍ଷା ବହୁତ ଆନନ୍ଦିତ ଥାଏ ଆଉ ଦେଖିବ ହୋଇଥାଏ ଦେଇଥାଏ।
ଆଉ ତମର ସବୁ ମୁରୁଚ ଫୁରୁଚ ପକାନ୍ତି କି ନାଇଁ ଦାଣ୍ଡରେ ଯେତେବେଳେ ରଥ ଆସେ।
ହଁ ସେଗା ସବୁ ମା କରନ୍ତି ସେରା ସବୁ ମା କରନ୍ତି ମୁରୁଜ ପୁରୁଜ ଦିଅନ୍ତି ହଁ ଯୋଉ ଚୁନାରେ ଆଣି ସବୁ ଏକର ସେକର ଏକର ହଁ ସେଇଟା କୁହନ୍ତି ଝୋଟି ହଁ।
ହଁ।
ହଁ।
ଆଚ୍ଛା ତମର ତାହେଲେ ବଢିଆରେ ପାଳନ କରୁଛ ଆଉ ହଁ।
ସେମତିଆ ସେମିତିଆରେ ସେ ସେଇଭଳିଆ ଆଉ ଆମର ସେମିତି ସେମିତି ପାଳନ କରାଯାଏ ଆଉ ଯେମିତି କହିଲି ଆଉ ସାଙ୍ଗ ମାନଙ୍କ ସହିତ ସବୁ ଆମେ ଧୁମଧାମରେ ପାଳନ କରୁ ଆମେ ଆଉ। ହଉ ଦେଖିବା ଏଇଥର ତାହେଲେ ତମେ ବି ଆସିବ ତାହେଲେ ଆମ ରଥଯାତ୍ରାକୁୁ ଟିକେ ବୁଲି ବୁଲାକି ଯିବ।
ହଁ ହଁ ନିଶ୍ଚୟ ଯିବି।
ଘର ଲୋକଙ୍କୁ ଅ ମାଉସା ମାଉସୀଙ୍କୁ ନେଇକି ଆସିବ ତମେ ବି ଆଉ ହଉ। ଆଉ ରହୁଛି ତାହେଲେ ଆଉ।
ହଁ ହଁ।
ହଉ।